କଣ କରୁଛନ୍ତି।
ଏ ବସ ଛି ଆଉ ଆପଣ କଣ କରୁଛନ୍ତି। ହଁ ଆପଣ କଣ କରୁଛନ୍ତି।
ସାଡୁ ଆସିଥିଲ ଆଉ ରୋଷେଇ ସରିକି ଆଉ
ଘର କେହି କରୁନାହାନ୍ତି ରୋଷେଇ।
ନାଇଁ ଏଠି ମେଶ କରି ରହୁଚୁ ତ
ଓହୋ ଆଉ ଘରେ ସବୁ କିଏ ଅଛନ୍ତି।
ହୁଁ। ଘରେ ସବୁ ଅଛନ୍ତି ମାମା ଵାଵା।
ଆଉ ସିଆଡେ ତମର ବୁଲିବା କୁଆଡେ ଯାଇଥିଲ।
ଆମର ତ ଏଠି ଅଛି କପିଳାସ ପାଖରେ। ଟାରିକା ଆଣ୍ଡ ସବୁ ହୁଁ ହୁଁ। ଆପଣ କେବେ ଆସିଛନ୍ତି
ନା ମୁଁ ସିଆଡେ କେ ଯାଇନି ଆଉ ଅଶୁଭ ଯାଇଛି।
କୋଉଠି ଆପଣଙ୍କ କୋଉଠି ମୁଁ କହିଲି ଆପଣ କୋଉଠି ରହୁଚନ୍ତିି?
ମୁଁ ଏଇ ପାଖାପାଖି ଅଛି ଆଉ।
ପାଖାପାଖି ମାନେ କୋଉ ଅଞ୍ଚଳ ହଁ ତମ କୋଉ ଗାଁରେ ଯାଉଚି? ପକା ଡିଷ୍ଟି
ଆମେ ତ ଯୋଉ ଢେଙ୍କା ନା ଆଉ ଆପଣ କୋଉ ଯାଏଁ ପଢିଛନ୍ତି? ମୁଁ କହିଲେ ଆପଣ କୋଉ ଯାଏଁ ପଢି ପଢୁଛନ୍ତି କୋଉ ଯାଏଁ?
ମୋର କା ଆବ୍ରେଜେ ଡିଡି।
ତମ ଷ୍ଟ୍ରିମ୍ କଁ ନେଇଥିଲେ ଷ୍ଟ୍ରିମ୍?
କଣ କହିଲେ?
ପ୍ଲସ ଟୁରେ ଷ୍ଟ୍ରିମ୍ କଣ ଥିଲା?
ହାଲୋ?
ମୁଁ କହିଲି ପ୍ଲସ୍ ଟୁରେ ଆପଣଙ୍କ ଷ୍ଟ୍ରିମ କଣ ଥିଲା?
ମୋର ଆସଥିଲା ଅନର୍ସ ଥିଲା ଓଡିଆ। ଆ
ଓଡିଆ ଅନର୍ସ୍ ଆମର ପ
ହଁ ଆପଣ?
ଆମର ତ ଏବେ ଚାଲଚି ପଢା ପଲଟିକାଲ ସାଇନସ୍ ନେଇଚି।
ଶ ସି ଇଏ ଯୋଉ ସିଷ୍ଟମେଟିକ ବ ସବୁ ଚେଞ୍ଜ କରିଦେଲା।
ହୁଁ ହୁଁ।
ଆପଣ କୋଉଠି ଅଛନ୍ତି ଭୟେସ୍ କ୍ଲିୟର୍ ହୋଉନି ଟିକେ।
କଁ
ମୁଁ କହିଲି ଭଏସ୍ କ୍ଲିଅର ହୋଉନି ନେଟୱାର୍କ ପ୍ରୋ
ହଁ ଶବ୍ଦଟା କାମ ହୋଉଚି ତ ସେ ଯୋଉ ବ ଟାୱାର୍ ପାଉଚି ପାଉ
ଓହୋ ଏମତିକି।
ହୁଁ ଆଉ କଣ ଖାଇଥିଲ କଣ?
ଅନ ଖାଇଥିଲି ସନ୍ଧ୍ୟାବେଳକୁ ଆଉ। ଆପଣ?
ହୁଁ ନା ମୁଁ ଖାଇନେଇ କିଛି ବସଚି ଆଉ।
ହୁଁ।
ଆଉ ଏ ବର୍ଷ କୁଆଡେ ବୁଲାବୁଲି କରିବାକୁ ଯାଇନା କି?
ବୁଲାବୁଲି ନା ନା ସେମତି କିଛି ଯାଇନୁ ଷ୍ଟଡିଟୁର୍ ଯାଇଥିଲୁ କେଉଁଝର।
ହଁ। ଘରେ ଶାଶୁ, ଶଶୁର, ପୁଅ।
ଉଁ।
ସିଙ୍ଗିଲ୍ ଫ୍ୟାମି
ନା ଆପଣ କୁଆଡେ ବୁଲାବୁଲି କରି ଯାଇନାହାନ୍ତି?
ଉ ନା ନା ବିସ୍ ନା ନାଇ ଯାଇନି।
ହାଲୋ।
ଆସନ୍ତୁ। ଦେଖିବେ କପିଳାସ ଦେଖି
ଆଉ ଯିବା ଦେଖିବା କେତେ ବେଳେ ଫ୍ରୀ ଆଉ ତମସ କଣ ବରା
ବରାବରା ବରା ଦବ। ଆସିଲେ ସିନା ଦବୁ।
ଏଇ ମୋ ୱାଟଶୋପ ରେ ପଠେଇଦବୁ ଆଉ।
ୱେଟସପରେ କେମିତି ଖାଇବୁ କେନ୍ତୀ ମୋବାଇଲ ଟା ଖାଇବ ନା ଙ୍କ
ହଁ।
ମୋବାଇଲ କେକ୍ ଭାବି ଏ ସାଇଟ ରୁ ଖାଇଦବ।
ସେମିତି ଚଳେଇଦବା ଆଉ ଆଉ ତମେ ଇଆଡା ନେଇକି ଆସିବୁ
ହଁ ଭଲ
ଆଉ ଇଆଡେ କେବେ ଆଶୁଚ କଟକ ଡିଷ୍ଟିକି ହଁ ମେସୁ ସରିବୁ।
ଆପଣଙ୍କ ପାଖରେ ଙ୍କ ବୁଲାବୁଲି ରେସ୍ ଏବେ ମେସରେ ଅଛି ନା ଏ ରୋଷେଇ ଚାଲଚି।
ହାଲୋ।
ହଁ।
ଘରେ ସବୁ କିଏ କିଏ ଅଛନ୍ତି?
ଘରେ ସବୁ ମାମା ବାବା ଜେଜେମା ଏତିକି ତ। ଆଉ ଦିଦିଦି ନା ସେନ୍ତୀ।
ଆଉ ତମର ସେଇଆରେ ସବୁ ପ୍ରସିଦ୍ଧ କଣ ତୀର୍ଥ ସ୍ଥାନ ଢେକାନାଳେ
ଆମର ଏଠି ତୀର୍ଥ ସ୍ଥାନ ସେମିତି କିଛି ନାହିଁ। ଆମର ଅକ୍ଚୁଲିରେ ନୟାଗଡ଼।
ହଁ।
ଏଠି ରହିଲେ ଢେଙ୍କାନାଳରେ ରହିଚି କରିକି। ଆମର ଗାଁ ଆମ ନାଆରେ ସେ ସେଇ ରାମ ମନ୍ଦିର ମଧ୍ୟ ବୈଷ୍ଣବ ଦେବୀ। ଲଡୁ କେଚିଆ ନାଇଁ ଇଆଡେ ଛେନା ପୋଡ଼
ଓହୋ ହଁ ଛେନା ପୋଡ଼ ନୟାଗଡ଼ ଛେନା ପୋଡ଼
ହୁଁ।
ହୁଁ ହୁଁ।
ଆ ଆପଣ ସେଠି ବାଲିଯାତ୍ରା କେମତି କଣ ହୁଏ?
ଆମର ଇଆଡେ ବାଲିଯାତ୍ରା ପ୍ରସିଦ୍ଧ ହଉ ଦଶହରା ବାଲିଯାତ୍ରା।
ହୁଁ ଭଲ ଲାଗେ।
ହାଲୋ।
ବୋଲି ଭଲ ଲାଗେ ଭଲ ଲାଗେ।
ଆମର ଅ ଆଉ ଇଏ ଆଉ।
ବାଲିଯାତ୍ରା ଓ ଅ।
ହୁଁ। ଆଉ ରାତି ପାଇଁ ରୋଷେଇ କଣ ହବ?
ଆଜି ତ ଗୁରୁବାର ଭାତ ଡ଼ାଲମା ଆଉ କଣ ହେଇଚି ଆ ଛତୁଭଜା ଟେ ହବ। ହଁ। ହ୍ୟାଲୋ ଆପଣଙ୍କର ଟିକେ ନେଟୱର୍କ ସ୍ଲୋ ରହୁଚି କି?
ହଁ ମୋର ଟିକେ ଜିଓ ଟାୱାର ଜିଓ ସିମ୍ ତ ଆଉ ଘରେ ଟିକେ ନାଇଁ ଆଉ
ଆମ ଭାଇଆଲ ଯାଇଥିଲା ମୁଁ କହିଲି ଆମ ଭାଇ ଆଜି ଯାଇଥିଲେ କଟକ। କହୁନାହାନ୍ତି କଣ ଦବା।
ହ୍ୟାଲୋ।
କଉନାହାନ୍ତି କଣ ନବା କଥା କୁହନ୍ତୁ। ଭଉଣୀ କଣ ନିଆ ହବ କହ?
ବରା ଆଣିବ ମୋରତ
ବରା ଖାଇବ?
ହଁ।
ଖାଲି ବରା ଫେମସ ନା ଆଉ କଣ?
ନାଇଁ ନାଇଁ ବରା ଫେମସ୍।
ହଁ ମାନେ କଣ ସେ ବିରି ବରାଟି।
ହଁ ହୁଁ ହୁଁ।
ତ ବିରି ମାନେ ବିରିିବରା ତ ଅଛି।
ମାନେ ସେ ବିରି ବରା ହଉଛି ଚାଉଳ ବରା ହଉ ଯୋଉ ବରା କିନ୍ତୁ ବରା ହେଠି ଫେମସ ହଁ। ମାନେ ଢେଙ୍କାନାଳ ହୋଉଛି ବରା ଫେମସ ସେ ଯଉବରା ବି ହଉ। ଚାଉଳ ବରା ।
ହୁଁ। ଯୋଉ ଚାଉଳକୁ ମାନେ କଣ କଣ ଗୋଟେ ଆଳୁ ତାପରେ ନା ଖାଲି ଚାଉଳ ବଟା ହେଇକି ହଉଛି?
ନା ନା ଟେ ଚାଉଳ ଖାଲି ଚାଉଳରେ କଣ ହୁଏ କି?